ବୁଝି
ହଁ ଶୁଭିଲା କଣ କରୁଥିଲୁ କି?
କଣ କରିବି ଯାଉଥିଲି ଗଡ ବଡ ହବା ପାଇଁ ଆଉ। ଖିଆ ପିଇଆ ତ ସରିଲା ଯାଉଛି ଗଡପଡ ହବା ପାଇଁ ଆଉ।
ଓହୋ ତୋ ଫୋନଟା ଜମା ଲାଗେନି।
ହଁ ପରା ଫୋନଟା ମାନେ ଏଠି ନେଟୱର୍କ ଭାରି ସ୍ଲୋ, ଜିଓକୁ ମୋର ଯଉ ଫୋନ୍। ମୁଁ ତ ନିଜେ ତ ଇଏ ହଏ ନା।
ଯେତେବେଳେ କଲ୍ କରିବ ସବୁବେଳେ
ମୋର ଏଠି କିଛି ଦୋଷ ନାହିଁ ସେ ସବୁ ଦୋଷ ମୋର କଣ ଦୋଷ ଅଛି ସବୁ ଜିଓ ସିମ୍ ତିନି ଆଉ।
ସେଇ ବା ତୋ କତିକି ମୁଁ ଯେତେବେଳେ କଲ୍ କରିବି ସବୁବେଳେ ଘଣ୍ଟାଟେ ପରେ ତୋ କଲ୍ ଲାଗିବ।
ସେଟା ବୋ ଆଁ।
ବସ୍ ସେଇଠି ବସ୍ ସାଉଣ୍ଡ୍ ଶୁଭିଲା।
କଣ ମେନ୍ ରୋଡଟା। ଆମ ଘର ଜାଣିନୁ ମେନ୍ ରୋଡରେ ଟିକେ।
ଶୁବୁଛି।
ପାଖାପାଖି କାଇଁ।
ହଁ ଘରକୁ ବସ୍ ସାଉଣ୍ଡ ଶୁ। ଘରକୁ କଣ ବସ୍ ସାଉଣ୍ଡ ଶୁଭି ଶୁଭିବ।
ହଁ ବା। ମୁଁ ବାହାରେ ବସିଲି ବା ନେଟୱାର୍କ ପ୍ରୋବ୍ଲେମ୍ ଅଛି ବୋଲି ତୁ କହିଲୁ ମୁଁ ବାହରେ ବଇଛି।
କେତେବଳେ କୋଉ ଦିନ କୋଉ ଦିନ? ଭଲ ନଥବ।
ସବୁ ଦୋଷ ମୋର ନୁହଁ। ମୋର। ସବୁ ଭୁଲ ମୋର ନୁହଁ ସବୁ ଭୁଲ ହଉଛି ଝିଅର।
ବୁଝଲ।
ଖାଇ ଖାଇ ପି ସାଇଲ।
ହଁ ବା ଖାଇ ପିଇ ସବୁ ସାରିକି ଏବେ ଯାଉଥିଲି ଗଡପଡ ହବା ପାଇଁ। ତୁ କାଲି ଆସିବୁ ବୋଲି ମୋ ବୋଉ ମତେ ଖଟଉଛି।
କଣ ଖାଇଥିଲୁ?
ଖାଇଥିଲୁ ବା ପଖାଳ ଭାତ ପୋଟଳ ଆଳୁ ଭଜା। ଆଉ ଖଟା।
କଣ ବୋଉ ତତେ ଖଟେଇଲା, ମୁଁ ଯିବି ବିଲିି?
ତୁ ଯିବୁ ବୋଲି ସେ କାଲିଠୁ ଆଉ କାମ କରିବନି ନା କଣ? କହିଲା ଯୋଉ ତୁ ସେ ନଡିଆ ପତ୍ର ଉଁଛା ଉଁଛି କରିଦେ। ସେ ଫ୍ରିଜ୍ ପୋଛା ଆଜି ପୁଣି ଫ୍ରିଜ୍ ପୋଛା ହବ ହେଲା। ପରେ ଆଉ ତ କାମ ତ କରିବୁନି ସିଏ ଆଇଲେ ତୋ ଭଉଣୀ ଆଇଲେ କର ବସିକି।
କହୁଚି ମୁଁ ଘରୁ କାଇଁ ତୋର ମୋର ନିଜ ଜିନିଷ ଅର୍ଡର କରିବା ଫ୍ରିଜ ଟା।
ଫ୍ରିଜରେ କଣ ଜିନିଷ ଥୋଇଥାନ୍ତି ଆଉ?
ଶୁଣ ଗୋଟେ ଛୋଟ ଛୋଟ ପ୍ଲାଷ୍ଟିକ୍ ଡବା ଭଳିଆ ନୁହଁ ହେଲା। ଆ-ଆମ ଦିଟାକୁ ସେମିତିଆ କଅନି ହେଲା। ତୋର ତୁ ଗୋଟେ ମୁଁ ବି ଅର୍ଡର କରିବି। ମିଶିକି ଅର୍ଡର କରିଆ। ତାକୁ ଯୋଉ ଫ୍ରିଜର କାଚଟା ବନି।
ହଁ। ହଁ ବା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଏ ହ୍ୟାଲୋ।